ଖାନ୍
ହଁ କ
ହଁ ନମସ୍କାର କଣ କରୁଚ
କଣ କରିବା ଏଇ ରଜ ପିଠା ଖିଆ ହଉଥିଲା।
ରଜ ପିଠା ଆଉ ବି ସରିନି।
ଆ ଆଜି ଲାଷ୍ଟ ରଜ ଅଛି ପିଠା ସବୁ ଖାଇକି ସାରିଦବ ନା ଆଉ।
ଆଚ୍ଛା ହଁ ମୋର ଓହୋ ସେଇ ଯୋଉ କଥା ଟା ପଚାରୁନଥିଲ ସେ ଯୋଉ କଥା ଟା ପଚାରୁଥିଲ ଯୋ ଓ ହଁ ତମ ସାଙ୍ଗରେ ଚଉତିରିଶ ବତିଶ ବୁଝିପାରିଲ ତ।
ମୋର ଏକତିରିଶ କେତେ ବଶ ଚଉତିରିଶ।
ହଁ ହଁ ହଁ ସେ ଆର ଜଣଙ୍କ ସାଙ୍ଗରେ ଯୋଉ କହୁଥିଲି ସେଠୁ ଟା ସେଇ ଯୋଉ କହୁ ଥିଲି ଆଉ।
ସେଇ ଯୋଉ ମାନେ ଟାଇମ ଟାଇମ କି ନେଇକି ଆଉ।
ହଁ ନାଇଁ ମ ଆମେ ଟିକେ କିଏ ଏଇ ପରିବେଶ ଇଏ ସି ଇଏ କରିଥିଲୁ ହଁ। ଆଉ କଣ ରଜ ହୁଁ କାଲି ରଜରେ କଣ ହଉଛି କାଲି କଣ?
ହଉଛି ହଁ ବସୁମତୀ ଗାଧେଇବେ ସେଇ ବିଷୟରେ କିଛି କୁହ ସେଇ ବିଷୟରେ କିଛି କୁହ ଆଉ ମୁଁ ଶୁଣିବି ଆଉ।
ସେଇ ବିଷୟରେ କଣ ଆମର ରଜର ପ୍ରଥମ ରଜ ପୂର୍ବ ଦିନ ତ ସଜବାଜରେ ଯାଏ। ଆଉ ସଜବାଜେ ଝିଅ ପିଲାମାନେ ସବୁ ଅଳତା ଲଗେଇ ମେହେନ୍ଦୀ ଲଗେଇ ନଖପାଲିସ୍ ଲଗେଇ ସଜ ସଜ ହେଲୁ। ତିନି ଦିନ ଯାକ ତ କିଛି କାମ କଲୁନି ମା ବି କିଛି କାମ କରେଇ ଦେଲେନି କାହିଁକି ନା ରଜ ପର୍ବରେ ଝିଅ ପିଲାମାନଙ୍କୁ
ରଜବତୀ ହେଇଥାନ୍ତି ହଁ।
ସଜବାଜ ହେଇ ଖାଲି ଦୋଳି ଖେଳନ୍ତି କଦଳୀ ପଟୁଆ ପିନ୍ଧନ୍ତି ସେଥିପାଇଁ ମାଆ ବି ହଁ। ମା ମନା କଲେ କିଛି କାମ କରେଇଦେଲେନି ଆଉ ପୁଣି କାଲି ବସୁମତୀ ଗାଧୁଆ ପରେ ପୁଣି ଯାହା କାମ ଯାହା ଯେମିତି ଆମେ କରୁ କରିବୁ ଆଉ।
ହଁ ସେମିତି ତ ଆଉ।
ହଁ। ସବୁଆଡେ ତ ଏଇ ତିନ୍‌ ଦିନି ରଜ ଆଉ। ଆଉ ପାଞ୍ଚ ଦିନ୍‌ ମିଶେଇ ହଁ।
ମିଶେଇକି ପାଞ୍ଚ ଦିନିଆ ଆଉ ରଜ।
ହଁ ହଁ ଆଉ କଣ ଅଷ୍ଟ ଅଷ୍ଟମୀରେ ଅଷ୍ଟମୀରେ ତମ ଆଡ଼େ କି ପିଠା ହୁଏ?
ଆମ୍ ପିଠା କୁହନ୍ତି ହଳଦୀ ପିଠା ହୁଏ ସେଟା ବି ଏଣ୍ଡୁରି ପିଠା କୁହାଯାଏ।
ହଁ ସେ ଯୋଉ ହ ହଳଦୀ ପତ୍ର ରେ ଯଉ ହୁଏ ତ?
ହଁ ହଳଦୀ ପତର ତାକୁ ବି ଏଣ୍ଡୁରି ପିଠା କୁହାଯାଏ।
ହଁ ଥେଇତ ତମର ତମର ଛେନା ପୁର ଖାଅ କି କଦଳୀ ଖାଅ ଯୋଉ ସରି ନଡ଼ିଆ ଖାଅ କି ଦିଟା ଯାକ ଖାଅ?
ପୁର ହୁଏ ନଡ଼ିଆ ମା। ଆମର କିନ୍ତୁ ବଡ ମାନେ ଛେନା, ନଡିଆ ପୁର ଖାଆନ୍ କିନ୍ତୁ ସାତ ପ୍ରକାରର ପୁର ଏଟାରେ ପଶେ। ଯଉ କୁହନ୍ତି ସେଥିରୁ ଆମେ ସିନା ସାତ ପ୍ରକାରର କରିପାରୁନେ? ଖାଲି ଛେନା ନଡ଼ିଆ କରିଚେ ହୁଁ।
ଶି ବି ହୁଏ।
ସେଇଟା ରାଶିଟା ଖାଇବୁ ହଁ ସାତ ପ୍ରକାରର। ପୁର ଭିତରୁ ଏଣ୍ଡୁରି ପିଠାଟା ବଡମାନେ ଖାଇବା ତାର ନିୟମ।
ହୁଁ ହୁଁ ବଡମାନେ ତ ଏଇଥିରେ ପରୁଆଁ ହୁଅନ୍ତି।
ହଁ ଆଉ ଏଟା ନୂଆ ଡ୍ରେସ୍ ପିନ୍ଧନ୍ତି ବଡ ମାନେ। ଆଉଉଉ ଯଉ ଦିନ ପ୍ରଥମା ଅଷ୍ଟମୀ ସେ ଦିନ ଗାଧୁଆପାଧୁଆ। କରି ପୂଜା ହୁଅନ୍ତି ପୂଜା କରାଯାଏ ତାପରେ ନୂଆ ଡ୍ରେସକୁ ପୂଜା କରାଯାଏ ତାପରେ ସେ ପିନ୍ଧିକିନା ପିଠା ଖାଇକି। ପରୁହାଁ‌‌ ହୁଅନ୍ତି ଆଉ
ହଁ ସେଇ ମାନେ ମାମୁଁ ଘ ରେ ପ୍ରଥମ ବର୍ଷ ମାମୁଁ ଘରେ କରନ୍ତି।
ମାମଁ ଘରେ କରନ୍ତି ମାମୁଁ ଘର ଜିନିଷରେ ପ୍ର ସବୁ ବର୍ଷ ମାମୁଁ ଘର ଜିନିଷ ଡ୍ରେସରେ
ହଁ ହଁ ମାମୁଁ ମାମୁଁ ଘର କରନ୍ତି ଆଉ, ଆଉ ଆମେ ତ ସାନ ଆଉ ତମେ ବଡ଼ ନା ସାନ?
ମୁଁ ବଡ଼ ମୁଁ ବଡ।
ତାହଲେ ତମେ ପୋରୁହାଁ ଆଉ, ଆଉ ସା ଆଉ ମୁଁ କୋ ମୁଁ ସବୁବେଳ ପାଇଁ ସାନ ମାନଙ୍କ ପାଇଁ କିଛି ଗୋଟେ ପର୍ବ ରଖନ୍ତେନା ଆଉ
ସେ ତ ସାନ ମାନଙ୍କ ପାଇଁ ରଜ
ରଜ ତ ସମସ୍ତ
ଆଉ ଅଷ୍ଟମି ଟା ଖାଲି ବଡ ମାନଙ୍କ ପାଇଁ ହୁଏ କିନ୍ତୁ ତ ସାନ ବି ହୁଏ ଆଉ
ହଁ ହୁଏ ହେଲେ କଣ ହବ ଯାହା ବି ହେଲେ ବ ବଡ଼ ମାନଙ୍କର ଇଜ୍ଜତ ଅଧିକା ସେଦିନ ହେଲେ ବି ଅ ତମେ ସବୁ କୋଉ ପିଠା ଖାଅ
ନାଇଁ ଆମ ଏଠି ତ କୁହନ୍ତି ସବୁ ପୁରା ଆମ ଆଡେ ବି କୁହନ୍ତି କିନ୍ତୁ ଆମର ସବୁ ମିଶେଇକି ହୁଏ ନା ଛେନା ହୁଏ ନଡିଆ ହୁଏ
ହଁ ହଁ।
ଆମର ସବୁ ରାସି ରେ ଯୋଉ କରନ୍ତି ରାସୀ ଟା ବି ହୁଏ। ଆଉ ଗୋଟେ ହୁଏ ମୁଗ ଗ ସିଝେଇକି ଯୋଉ ପୁରଟା ଦିଆଯାଏ ସେଟା ବି ହୁଏ ହଁ
ହଁ ହଁ। ହଁ ମତେ ଏତେ ଇ ବା ଟିକି ସବୁ ପୁର ଏତେ ଭଲ ଲାଗେ ନା ଖାଲି ଛେନା ନଡିଆ ମିଶା ଆଉ ନଡିଆ ଟା ବେଶୀ
ହଁ।
ଯିଏ ଖାଏ ନା ଆଉ ପ୍ରାୟ ବଡ ବଡ ଲୋକମାନାନଙ୍କୁ ସେଇ ରାଶି କିଏ ଖସା ମୁଗ ବି ଭଲ ଲାଗେ ମୋ ବୋଉ ଘରିଆଙ୍କୁ ଭଲ ଲାଗେ
ହଁ
ହୁଁ। ଆଉ ପ୍ରାୟ ଲୋକ ବି ଛେନାପୁର ଖାଆନ୍ତି ନି।
ଆଜି ହଁ ଆଜି କଣ ପିଠା ହେଇଥିଲା?
ଆଜି ଆଉ କିଛି ହେଇନି। ଆଜି ଶେଷ ରଜ ଥିଲା ନାଇଁ। ପିଠା କରିବାକୁ ତ ଆଉ ସମୟ ହେଇନି ତାପରେ ମୋ ସାଙ୍ଗ ଗୋଟେ ତାର ବାହାଘର ହେଇଯିବ ଆମେ ଏପଟେ ଝିଅ ବାହାଘର ପୂର୍ବରୁ କନ୍ୟା ଡାକିରା ହୁଏ ହଁ ତାକୁ ଡା କି କି ଖା-ଖାଇବା ପିବା କରିକି ଡାକନ୍ତି। ତ ମୁଁ ତାକୁ ଖାଇବା କରିକି ଡାକିି ଥିନି।
ଉଁ ହୁଁ।
ହଁ ବିଭିନ୍ନ ପ୍ରକାର କରିଥିଲି ଆଉ।
କଣ କଣ?
ଥିଲେ ଭାତ ଡାଲି ପନିର ଛତୁ ଭର୍ତ୍ତା ପୋଟଳ ଆଳୁ ଭଜା। ଦହି ବାଇଗଣ ଦହି ବରା ଆଉ ଆମ୍ବ ଖଟା ଆଉ କଲରା ଚିପ୍ସ ଆଉ କଣ ମନେ ପଡୁନି ଆଉ କଣ ଯଦି ଥିବ? ରହିବ ଏଇ ଟାଇମ୍ ରେ।
ହୁଁ ବର୍ଷା ହଉଛି?
ବର୍ଷା ଆଜି ପ୍ରବଳ ହେଇଛି। ଚି ଘଡ଼ଘଡ଼ି ବିଜୁଳି ହଁ ସେମିତି। ଏଇ ଯୋଉ ଫାଷ୍ଟ ରଜ ଦିନ ଯେମତି ହେଇଥିଲା ପୁରା ସେମିତି ଆଉ। ଏଇ କରେଣ୍ଟ ବି ଅସି ହଁ। କରେଣ୍ଟ ବି ଆସିନଥିଲା ଏବେ ହିଁ ଆସି ଥିଲା। ଆଉ କ ତମ ଖବର କୁହ?
ର କଣ ସେମିତି ଭଲ ବର୍ଷା ହେଲାଣି। ଟିକେ ଗରମ କମିଲାଣି ଆଉ ଚାଷ ବାସ ବି ଲୋକ କୋଇ ଏଇନେକେ ଚାଷ ବାସ ହବ। ହଉ ଧାନ ଫାନ ବୁଣା ହବ ତାବା ହବ ଏମିତି ଆଉ ଆଉ
ଧାନ କରୁଛ ନା ଆଉ କଣ କରୁଛ।
ନା ନା ଆମର ଧାନ ଖାଲି ଏପଟେ ହୁଏ ନଈକୂଳ ସାଇଟ ସବୁ ବିରି ମୁଗ ବାଦାମ ଆମ ଏପଟେ ନ ନ ପାଣିର ଏତେ ସୁବିଧା ନାହିଁ ସେଥିପାଇଁ ଖାଲି ଧାନ ଚାଷ ସ ହୁଏ।
ହୁଁ ଆମ ଏପଟେ ମୋର ମୋ ମୋରି କିଛି ଲୋକ ଏବେ ମୁଗ ଫୁଗ କରୁଛନ୍ତି। ଆମ ଛୁଆ ବେଳେ ବି ଆମେ ମୁଗ ମୁଗ ବି କରିଥିଲୁ କଣ ମନ ଅଛି କିନ୍ତୁ ଏବେ ଆଉ ଏତେ କରୁନାହାନ୍ତି ସେଇ ଧାନକୁ ତ କଲାବେେଳକୁ କୁ ଲୋକ ଇଏ ହେଇଯାଉଛନ୍ତି ଆଉ।
ହଁ
ହଁ ବର୍ଷ ଟା
ନଈକୂଳ ସାଇଠ ସବୁ ତାଙ୍କର ସବୁବେଳେ ସବୁ ଫସଲ ହୁଏ ନା ଆମ ସେପଟେ ଖାଲି ଧାନ ଚାଷ ହୁଏ ମୋ ଭଉଣୀ ଘର। ପଟେ ବାଦାମ ହୁଏ। ବାଇଗଣ ପୋଟଳ ମାନେ ସବୁ ଫସଲ ହୁଏ ପରିବା ଜାତିର ଯେତିକି ଫସଲ ସବୁ ହୁଏ। ଆଉ ଏଇ ଯୋଉ ବାଦାମ ହୁଏ ମୁଗ ବିରି କୋଳଥ ଚଣା ସେତବେଳେ ତାଙ୍କର ସବୁବେଳେ ଫସଲ ହୁଏ। ହ
ତମ ସେପଟେ ତ ଆଉ ଅଲଗା ହଉଥିବ ନା
ନାଇଁ ଆମର ସେପଟେ ଖାଲି ଧାନ ହୁଏ ଯେମିତି ଏପଟେ ଆମର ଧାନ ହଉଚେ ସେପଟେ ଆମ ଗାଁ ରେ ବି ସେ ଧାନ ହୁଏ ଧାନ ବର୍ଷା ଦିନେ ଯୋଉ ବିରି ଲଗାନ୍ତି
ହଁ
ଧାନ ଚାଷ
ହଁ ହଁ କାହିଁକି ନା ମୋର ଗୋଟେ ସାଙ୍ଗ ହଁ। ଏଇ ଏବେ କଣ ଗଲା କହିଲ ବିରି ନା କଣ ମୁଗ
ମୁଗ ସେପଟେ ହୁଏ ହୁଏ ଆମ ଗାଁ ହୁଏ ନା ଆମ ଗାଁ ପାଖାପାଖି।
ସିଏ କହୁଥିଲା ତାଙ୍କର ବି ଏବେ ଓପଡ଼ା ଉପୁଡ଼ି ଚାଲିଛି।
ହଁବିରି ମୁଗ ହୁଏ ହୁଏ କିନ୍ତୁ ଆମ ଗାଁରେ ହୁଏନା ଆମ ଗାଁ ପାଖରେ ପାଖାପାଖି ସବୁ ଯୋଉ ନଈକୂଳ ଖାଇଦିଏ।
ହଁ ହଁ ହଁ, ତମ ଗାଁରେ ନଈ ଅଛି ନା ନାଇଁ?
ନାଇଁ ନାଇଁ ଆମ ଗାଁରେ ନଈ ନାହିଁ।
ଆମର କଣ ନଈ ଅଛି?
ହଁ ତମେ ଯୋଉ କହୁଛ ସେ ପାଖାପାଖି ସବୁ ନଈରେ ଗାଁ ଅଛି ନଈ ସେଠି ତାଙ୍କ। ତାଙ୍କର ବାଦାମ ଚାଷ ହୁଏ ମୁଗ ଚାଷ ହୁଏ। କୋଳଥ ବିରି। ଏ ସବୁ ଚାଷ କରନ୍ତି।
ହଁ
ତମ ବାରିରେ ସବୁ କଣ ଗଛ ଲଗେଇଛ କଣ?
ବାଡ଼ିରେ କଣ ଲାଗିଥିଲା ସେଇ ତ ଦାଦା ଫାଦା ବୋଉ ଫୋଉ ଯାଇଁ ଲଗଉଛନ୍ତି। ଆଉ ମୁଁ ଖାଲି। ଥରେ ଯାଇ। ଥିଲି ସେଇ ବା। ଲଙ୍କା ଲଙ୍କା ଲଗେଇଥିଲି। ଆଉ ସିଏ ଯାଆନ୍ତି ମୁଁ ତ। ଯାଏନା ସେ ବାଇଗଣ ବି। କଣ ଆଣିଥିଲେ ଲଗେଇଛନ୍ତି ଆଉ କଣ ଲଗେଇଥିବେ ଆଉ। ଆଉ କଣ ସେପଟେ ଭେଣ୍ଡି ଫେଣ୍ଡି ବାପା କହୁଥିଲେ ଲଗେଇବାକୁ ବିଲ ଆଡେ। ଆଉ କଣ ଲଗେଇଛନ୍ତି ନା କଣ? ବୁଣିକି ଆଇଚନ୍ତି ନା କଣ ଆଉ। ମୁଁ ଭଲସେ ଆଉ ଜାଣିନି। ଆଖୁ ପାଖ ହୁଏ, ମୋ ମାମୁଁ ଘର ସାଇଡରେ ଆଖୁ ପାାଖୁ ବି ହୁଏ। ଲ ବାଦାମ। ହଉ।
ହୁଁ।
ହୁଁ ଏଇ ଏଇ ବର୍ଷା ଫର୍ଷା ୟା ପାଗ ଆଇଲା ବାଦାମ ଟିକେ ମ ଭଜା ବାଦାମ। ସିଜ୍ଜା ବାଦାମ ଖାଇବ ଭଲ ଲାଗିବ।
ହଁ ଏଇ ଟାଇମ ଟାରେ ଭଜା ବାଦାମଟା ବେଶ ଭଲ ଲାଗେ। ମଟନ୍। ଏଇନା ଟାଇମଟା ଭଜା ବାଦ୍
ଉହୁ ହୁଁ।
ରାତିରେ ରୋସେଇ ରୁଟି।
ରାତିରେ ସନ୍ଧ୍ୟାବେଳେ ଖାଇ ଦେଇଛୁ ଜୋରେ। ଜଳଖିଆ ଚାଉମିନି। ଦେଖିଆ। କଣ ହ କଣ ଟିକେ ଆଉ ଟିକେ ଆଉ ଅଧିକା ରାତିରେ ବା ଲେଟରେ ଖାଇଆ।
ହାଲୁକା ଜିନିଷ ଖାଇକି ଶୋଇବ ଆଉ।
ହଁ।
ଏ ରୁଟ୍, ହଁ-ହଁ ରୁଟି ନହେଲେ କ୍ଷୀର ଆଉ ନା, ରୁଟି ନହେଲେ କ୍ଷୀର।
ହଁ ହଁ।
ସେଟା
ଖାଲି ହୁଁ-ହଁ ସୁକ୍ଷ୍ମ ଖାଦ୍ୟ ଦେଖିଲାଳୁ ଏବେ ତ ସବୁ ହେବି ଖାଇ ଦଉଛନ୍ତି ଆଉ। ଆମେ ବି ଖାଇଦଉଛୁ ଆଉ, ହଉ ତାହେଲେ ଠିକ୍ ଅଛି। ହ ରଖ ରଖ। ହଁ।